ଆସିବୁ ସଖାଳେ ହାଲୋ ହାଲୋ।
ହଁ ଆପଣ
ହଁ ଶୁଣା ଯାଉଚି ତମ ଭଏସ।
ଆଚ୍ଛା।
ଆଜ୍ଞା।
କଣ ଆପଣ ଉଠିଲେ ବୋଧେ ଏବେ?
ହଁ ମୁଁ କହିଲି ଆପଣ ଉଠିଲେ ବୋଧେ ଏବେ। ହାଲୋ।
ହାଲୋ।
ହାଲୋ। କଣ କରୁଥିଲେ ଏବେ ଆପଣ?
ମୁଁ କହିବି
ହଁ କ୍ଲିୟର ଶୁଣା ହୋଉଚି। ଆପଣଙ୍କୁ ଶୁଣା ଯାଉନି ବୋଧେ?
ଶୋଇକି ଉଠିବେ।
ଆଚ୍ଛା ଆପଣ ବୋଧେ ଲେଟରେ ଶୁଅନ୍ତି ରାତିରେ। ତିରେ ହଁ।
ହଁ ଲେଟ ରେ ସେମିତି ଅ ଆ ଆପଣ କେମିତି ଦେହ ଅଛି କୁହନ୍ତୁ?
ମୁଁ ମୋର ଡିପେଣ୍ଡ କରେ ମୁଁ ବେଳେ ବେଳେ ଜଲଦି ଶୁଏ ବେଳେ ବେଳେ। ମୁଁ କହିଲି ମୁଁ ସେମିତି ବେଳେ ବଳେ ଡିପେଣ୍ଡ କରେ ମୁଁ ବେଳେ ବେଳେ ବହୁତ ଜଲ୍ଦି ଶୋଇ ପଡେ। ବେଳେ ବଳେ ଲେଟ ମାନ କାଳେ ତିନିଟା ଚାରିଟ ପାଞ୍ଚଟା ବେଳକୁୁ ଶୁଏ ମୋର କିଛି ସେମିତି ଠିକ୍ ନଥାଏ।
ଓ ହଁ ସେଇଟା ବି ଭଲ କଥା। ଆପଣ ବୋଧେ ୱେବ ସିରିଜ କି କଣ ଦେଖୁଛନ୍ତି। ବୋଧେ ତିନିଟା ଚାରିଟା ଯାଏଁ।
ସେମିତି ମାନେ ୱେବ ସିରିଜ ତ ନୁହେଁ ବଟ୍ ଏମ୍ ତି ଇଷ୍ଟା ଗ୍ରାମ ରିଲ୍ସ କ୍ର ଚାଲିଥିବ।
ହଁ ଏତ ବେଶି କୋ କରିବା କଥା ନୁହ ଆପଣ ଆପଣ ଇନ୍‌ଷ୍ଟା ଗ୍ରାମ୍ ରେ ଯେତିକି ରିଲ୍ ଅଛି। ସେ ବୋଧେ ତା ଠୁ ବି ଅଧିକ ଦେଖି ଦଉଛନ୍ତି। ଆପଣ ଟିକେ କମ କରନ୍ତୁ ସ୍କ୍ରିନ ଟାଇମ୍ ଏତେ
ହଁ ଆଚୁଲି। ତ ପୁଣି ବନ୍ ଏବେ ବି ଟିକେ ଏବେ ତ ମୁଁ ପୁରା କାମରେ ହିଁ ରହିଯାଉଛି କାରଣ ଦିନରେ କଲେଜ ରହିଯାଉଛି। ତ କରି ହଉନି ତ ମତେ ରାତିରେ ହିଁ ସନ୍ଧ୍ୟାବେଳେ ହିଁ ସାରିବାକୁ ପଡୁଛି। ତାପରେ ମୋର ବହୁତ ସାରା ସାଙ୍ଗ ଅଛନ୍ତି ତା ତାଙ୍କ ମାନଙ୍କ ତାଙ୍କ ସହିତ ରାତିରେ ହିଁ କଥା ହେଇଯାଉଛି।
ଓ ଆଜି ତ ଛୁଟି ଥିବ କଲେଜବଧେ ପାଇଁ
ହଁ ହଁ ସେଇଥିପାଇଁ ଆଜି ସକାଳେ ନହଲେ ସକାଳେ ମତେ ଟାଇମ ହୁଏନି। ମତେ ସନ୍ଧ୍ୟାବେଳେ ହିଁ ଟାଇମ ହୁଏ। ଆ ତୁ ମହରମ ଯୋଉ ଛୁଟି ଅଛି ସେଥିପାଇଁ ମାନେ ଏବେ ମାନେ କରୁଛି ସକାଳୁ
ହଁ ଆପଣ ପାଠ ପଢାପଢି ବି କରନ୍ତୁ ସେଇଟା ବି ବହୁତ ଭଲ ଆପଣଙ୍କ ଶରୀର ପାଇଁ। ଆପଣ କେବଳ ରିଲ୍ସ କୁ
ନାଇଁ ଆଗରୁ ମାନେ ଏବେ ଯୋଉ ଛୁଟି ଥିଲା। ମଝିରେ ତ ସେଇ ଟାଇମ ରେ ଟିକେ ବେଶୀ ସ୍କ୍ରଲ କରିଦଉଥିଲି। କାରଣ କୁଆଡେ ସେମତି ବୁଲାବୁଲି ତ କରିନି। ତ ଘରେ ବସିଲେ ମୁଁ କଣ ହିଁ କରିବି ଖାଲି ଦିଲ୍ ସ୍କ୍ରନ୍ କରେ। ତ ଏବେ ଟିକେ କମିଯାଇଛି। ଥିଲେ ତ ସେଇ ହିସାବରେ ଟାଇମ୍ ଟେବଲ ମୋର ମୁଁ ରଖିଥାଏ। କେତେବେଳେ କଣ କରିବି ତ ଏବେ ତ ପୁଣି ଏପଟେ ସାଇଟ ରେ କାମ ଟା ରହିଯାଉଛି ତ ଏବେ ଟିକେ ଟାଇମ୍ ହୁଏନି ତ ଦେଖିକି ମ୍ୟାନେଜ କରିବାକୁ ପଡେ ଆଉ।
ହଁ ଆଉ ଆପଣଙ୍କ ଶରୀର ସୁସ୍ଥ ଅଛି।
ଆଜ୍ଞା ହଁ ହଁ ହଁ ହଁ।
ଓ। ଆପଣ ଅ ଦୀର୍ଘ ଗୋଟେ ଦିନ ପରେ ଆପଣଙ୍କ ସ କଥା ହଉଛି। ଆପଣଙ୍କୁ ଥଣ୍ଡା ହେଇଥିଲା ବୋଧେ।
ହଁ ସେଇ ଟାଇମ୍ ରେ ହଁ ହଁ ସେଇ ଟାଇମ୍ ରେ ଟିକେ ଥଣ୍ଡା ହେଇଯାଇଥିଲା। ମାନେ ଆକ୍ଚୁଆଲି ମୋର କେମିତି କହିବି। ମାନେ ମୋର ଏମିତି ପ୍ରାୟ ବେଳେ ବେଳେ ଲାଗି ରହେ ବେଳେ ବେଳେ ମାନେ ଏମତି। ଛାଡଚି ବୋଲି ବି କହିବିନି ବଟ। ତି ସକାଳେ ଧର ମୁଁ ଉଠି ବି ତ ଏମିତି ବହୁତ ଛିଙ୍କ ଅରକା ହୁଏ ତ। ତାପରେ ଦିନ ବେଳା ପ୍ରାୟ ନର୍ମାଲ ହେଇଯାଏ। ଫେରେ ରାତିରେ ଟିକେ ଏମିତି ହେଇଯାଏ ଏଇଭଳିଆ ଆଉ।
ହଁ ଆପଣଙ୍କୁ ତାହେଲେ ଆଲର୍ଜି ଅଛି ଏମିତି ମାନେ ସକାଳେ ଯୋଉ ଛିଙ୍କ ହୁଏ ସେଇଟା ଆଲର୍ଜି ଆଉ।
ସକାଳେ ହିଁ ମତେ ମେ ରା ରାତି ରାତି ଟାଇମ୍ ରେ ଟିକେ ଥଣ୍ଡା ରହେ ବଡିରେ ମୋର।
ଓ ହଁ ଆପଣ ମାନେ ଇଏ କିଛି ଜଳଖିଆ ଗ୍ରହଣ କରିଛନ୍ତି ନା କିଛି କରିନାହାନ୍ତି।
ନାଇଁ ମୁଁ ଉଠିକି ସକାଳୁ ମେନ୍ କାଲି ମୁଁ ରା। ତ୍ରୀ ସମୟରେ ମୁଁ ଖାଇ ନଥିଲି। ତ ସେଥିପାଇଁ ଏବେ ସକାଳୁ ଉଠିକି ଖାଇ ଦେଇଥିଲି। ମାନେ ଚା କୁ ରୁଟି ଆପଣ ଖାଇଲେଣି କି ନାଇଁ ଖାଇନାହାନ୍ତି?
ନା ମୁଁ ଖାଇନି ମୁତ ଏବେ ଉଠିଲି ମୁଁ କଣ ଖାଇବି।
ଓହୋ ହୋ ହ। ସକାଳୁ କିନ୍ତୁ ଟିଟି ଝ ସକାଳୁ କିନ୍ତୁ ଟିକେ ଖାଇଦବା କଥା ମାନେ ଜଲଦି।
ହଁ ହଁ ନହେଲେ ଗ୍ୟାସ୍ ହେଇଯିବ।
ହଁ ମାନେ ସକାଳ ସମୟରେ କେବେ ଖାଇବାଟା ଆକଚୁଆଲୀ ସ୍କିପ୍ କରିବା କଥା ନୁହଁ।
ହଁ ଆପଣ ବୋଧେ ମାନେ କିଛି ଏ ସୁସ୍ଥ ରହିବା ପାଇଁ ବ୍ୟାୟାମ ଯୋଗୁଁ ମେଡିଟେସନ ଏଭଳିଆ କିଛି କରୁଛନ୍ତି ବୋଧେ?
ନା ନା ନା ସେମିତି କିଛି ନାହିଁ। ନା ମୁଁ। ର ଏସବୁ କରିବାକୁ ଟାଇମି ନାହିଁ ମୁଁ ଭାରି ଅଳସୁଆ।
ଓ ଆପଣ ବହୁତୁ ଅଳସୁଆ ହଁ ଏଇ ପା ପିଢି ଆମର ଯୋଉ ଆସୁଛି ବହୁତୁ ହିଁ ଅଳସୁଆ ହେଇ ଯାଇଚ ହୋଉଛି। ଯେହେତୁ ଆମର ଅଗ୍ରଗତି ହଉଛି ଏ ଆ ଇ ରେ। ଆ ତ ଲୋକ ହା କ ଆଉ କେହି କିଛି କରିବାକୁ ଚାହୁଁନାହାନ୍ତି। କେମିତି ରହିଯାଉଛନ୍ତି, ବସୁଛନ୍ତି, ସୋଇଛନ୍ତି। ଆଉ। ଆପଣଙ୍କୁ ମାନେ ସେମିତି କିଛି ଫ୍ରି ଟାଇମରେ କିଛି କରିବାକୁ ଭଲ ଲାଗେନା ନା ଏମିତି ଶୋଇବାକୁ ଖାଲି ଭଲଲାଗେ।
ଫ୍ରି ଟାଇମ ରେ ମୋର ସବୁବେଳେ ହିଁ ମୋବାଇଲ ମୋର ଏକ୍ସଟ୍ରା ଆକ୍ଟିଭିଟି କିଛି ବି ନାହିଁ। ଖାଇଲି, ପିଇଲି, ଶୁଇଲି, ପଢିଲି। ମାନେ ପଢିବା ଟାଇମ ରେ ପଢିବାକୁ ଗଲି ଆଉ ଯଦି କୁଆଡେ ବୁଲିବାକୁ ଯିବା ଥିବ ସାଙ୍ଗମାନାନଙ୍କ ସହିତ ଦେନ୍ ବୁଲିବାକୁ ଗୁ ଗଲି ନହେଲେ କଲେଜ ତ ଘରେ ମାନେ ଫ୍ରି ଟାଇମି ମାନେ ମୁଁ ଘରେ ରହିଲେ ଦେନ୍ ବେଡ ଉପୁରୁ ମୋର ଉଠିବାର ନାହିଁ ଫୋନ ଦେଖା ଚାଲିଥିବ ଫୋନ ନେଇ କାହା ଧର କାହାସ୍ତଙ୍କ ସାଙ୍ଗ ମାନଙ୍କ ସହିତ କଥା ହେଉଥିବି ଏୟାଆ ହିଁ।
ହଉ ଆପଣ ବୋଧେ ଲକଡାଉନ ମୁଁ ବନ୍ଦ କରିନାହାନ୍ତି ଆପଣ ଏବେ ଲକଡାଉନ ନାହିଁ ଆପଣ? ଆଉ। ସେଥିପାଇଁ ଟିକେ ମୋବାଇଲ କମ୍ ଦେଖନ୍ତୁ ମୋବାଇଲ ଦେଖିବା ବି ଏତେ ଭଲ ନୁହେଁ। ତ ଆ ଆପଣ ସେଥିପାଇଁ ବୋଧେ ରାତିରେ ବହୁତ୍ ଲେଟ୍ରେ ହଉଚି। ଆ ଯେତେ ଜଲଦି ଶୋଇପାରିବେ ସେତେ ଭଲ।
ଯାଏ ଲାଷ୍ଟ ମ ମାନେ ମୋବାଇଲ ଦେଖନ୍ତି ମାନେ କେତେ ରାତିରେ ଏମିତି ଶୁଅନ୍ତି ଆପଣଙ୍କର ଟାଇମସ୍?
ବୋଧେ ବାରେଟ ରୁ ସାଢେ ବାରଟା ତାଠୁ ଅଧିକ ଯାଇନି।
ଆଛା ଏମାନେ ମୋ ବେଳେ ବେଳେ ଶୋଇପଡୋ ଏଗାର ସାଢେ ଏ ଗାରଟା ବାରଟା ଭିତରେ କିନ୍ତୁ ମୋବାଇଲ ମାନେ ମୋବାଇଲ ଟା ହାତରେ ରହିଲେ ନିଦ ଟା ହୁଏନି ଆକଚୁଆଲି।
ଓ ହଁ ମୁଁ ଖାଲି ଜ୍ଞାନ ବାଣ୍ଟୁଛି କଥାର ଡ୍ୟରେସନ ବଢେଇବା ପାଇଁ କିନ୍ତୁ ମୁଁ ବି ମୁଁ ପ୍ରାଇମ ଟାଇମ ରେ ଶୁଥିଲି ତିନିଟା ଚାରିଟା।
ହ ତିନିଟା ଚାରିଟା ହଁ ମୁଁ ବି ସେ ୟାମାନେ ଜମା ମାନେ ନିଦ ହବନି ମତେ ମାନେରାତି ରାତିରେ ମତେ ନିଦ ହୁଏ ନା ମୁଁ ଜାଣିପାରେିନି କଣ ପାଇଁ ରାତିରେ ମୋର ଶୋଇବି। କାଲି ବି ଶୋଇଛିି ଏଭନ୍ ଦିଟା ଦିଟା ସାଢ଼େ ଦିଟା ବେକୁ
ଆପଣ ଆପଣ ନିଶାଚରେ ଅଟନ୍ତି ମାନେ ଆପଣ ଜାଣିଥିବେ ଅ ସର୍ପ ମାନେ ବି ରାତ୍ରିରେ ହିଁ ବାହାରନ୍ତି ତ ସେମିତି କିଛି କହିହବନି ଆପଣ ଆ ହଁ ରାତିରେ ନ ଶୋଇକି ନ ଶୋଇବାର ଦି ଜଣ ଆପଣ ବୋଧେ ପୂର୍ବରୁ ପାଠ ପଢୁଥିଲେ ସେଇ ଟାଇମରେ
ହଁ ମାନେ ମୁଁ ଆଗରୁ ଏଇଟା ସତ କିନ୍ତୁ, ହଁ ମାନେ ଆଚୁଆଲି କଣ ନା ମୁଁ ଯେଉସୟରେ ଦ୍ଵାଦଶ ପଢୁଥିଲେ ସେଇ ଟାଇମ ରେ ମତେ ମତେ ଆଚୁଆଲି ଦିନ ବେଳା ପଢିବାକୁ ଭଲ ଲାଗେନି, ଦିନ ବେଳେ ମୁଁ ମୋର ଦିନ ବେଳେ ତ ସମସ୍ତେ ଘରେ ବି ରାତିରେ ଘରେ ଶୋଇ ପଡନ୍ତି। ଦିନ ବେଳେ ସବୁବେଳେ ମୁଁ ଘର ଲୋକ ମାନଙ୍କ ସହିତ ଲାଗିବି, ଫୋନ ଦେଖିବି, ଏପଟ ଏପଟ ସେପଟ ମତେ ନି ମ ଦିନରେ ପଢିବାକୁ ହିଁ ଭଲ ଲାଗେନି, ଜମା ମୋ ପଢିଲେ ବି ପଢିବାରେ ମନ ଲାଗେନି ମୋର। ତ ସେଇ ହଁ ତ ସେଥିପାଇଁ ମାନେ ପୁରା ଯେତେବେଳେ ପୁରା ଘର ସାଇଲେଣ୍ଟ ହେଇଯିବ, ସେଇ ଟାଇମରେ ମୁଁ ପଢିବି, ଆଉ ଏଇଟା ବି ଗୋଟେ କଥା ଯେତିି ଆପଣ ମତେ ମାନେ ମୁଁ ପ ପାଠ ପଢିବି ମାନେ ମୁଁ ପ୍ରାୟେ ଅନଲାଇନ ଥିବି ମାନେ ଟିକେ ପଢିଦେବି ଅଧଘଣ୍ଟା ଧନ୍ୟ ପଢିଲି ପାଞ୍ଚ ମିନିଟ୍ ପୁଣି ଫୋନ ଦେଖିଦେବି ତାର ଆଉ ଗୋଟେ କୋସିନି ସାରିଲି ତ ତାପରେ ଟିକେ ଦେଖିଦେବି କିଏ ମେସେଜ କରିଛି? କିଏ ଫୋ ମାନେ ଟିକେ ରିଲ୍ସ୍ ଦି ତିନିଟା ଦେଖିଦେବି ପୁଣି ପଢିଆକୁ ବସି ମୋ ଏଇଳିଆ ହିଁ ତ ସେଇଠୁିଁ ମୋର ଅଭ୍ୟାସ ହେଇ ଯାଇଛି ଯେ ମୁଁ ରା ତିରେ ଆଗରୁ ଟୁଏଲେଥେ ଟାଇମ ରେ ମୁଁ ଶୋଉଥିଲି ହିଁ ପାଞ୍ଚଟା ସାଢେ ପାଞ୍ଚଟା ବେଳେ ଶୋଇବି ଉଠିବି ବାରଟା ବେଳକୁ। ମୋ ନିଦ କମ୍ପ୍ଲିଟ ମୁଁ ରାତିରେ କରେ ମାନେ ମୋ ଦିନଟା ରାତି ହେଇଯାଏ ରାତିଟା ଦିନ ହେଇଯାଏ ମୋ ପାଇଁ।
ହଁ ସେଇଟା ବି ବହୁତ ଭଲ କଥା। ଆପଣ ପାଠ ପଢିବା ପାଇଁ ବହୁତ ହିଁ ଷ୍ଟ୍ରଗଲ କରୁଛନ୍ତି। ଅ ଏବେ ସେଇ ଅଭ୍ୟାସ ଟା ରହିଯାଇଛି ଆପଣ ଟିକେ ଆ ହଁ ଅଭ୍ୟାସ କମ୍ କରନ୍ତୁ ଆପଣ ଯୋଉ ଜାଣିଥିବେ ବହୁତ ହିଁ କ୍ଷତିକାରକ ରସ ଶ୍ମି ଆଉଛି ମୋବାଇଲ ରୁ ତ ଆମକୁ ରାତିରେ ହିଁ ଶୋଇବାର ଥାଏ ରା ରାତିରେ ବହୁତ ଇଫେଟିକ୍ ସ୍କିପ ଥାଏ ଆପଣ ଜାଣିଥିବେ ଆଉ ଦିନରେ ଶୋଇଲେ ଆପଣ ବହୁତ ସମୟ ଶୋଇବେ। କିନ୍ତୁ ରାତିରେ ଦି ତିନି ଘଣ୍ଟା ହିଁ ବହୁତ ଏନଫ୍ ଥାଏ, ଆପଣ ଜାଣିପାରୁଥି
ହଁ ହଁ ହଁ।
ହଁ ଆଉ ଆପଣ, ତାହେଲେ ଆଜି କୁଆଡେ ଯିବାର ପ୍ଲାନ୍ କରୁଛନ୍ତି ଆଜି ଯେହେତୁ ଛୁଟି ଅଛି ନା ସେମିତି ଘରେ ବସିବେ ଆପଣ?
ନା ମୋର ସେମତି ମୁଁ ସେମିତି କୁଆଡେ ମାନେ ହେମିତି କହିବାକୁ ଗଲେ ବୁଲାବୁଲି ସେମିତି ମୁଁ କୁଆଡେ ଯାଇନି ଆଉ ଯଦି ବି ଯିବି ସାଙ୍ଗମାନଙ୍କ ସହିତ ହିଁ ଯିବି ତ କଲେ ତ କୁ ଆଜି ଗୋଟେ ଦିନ ଛୁଟି ଅଛି। ସେଇ ସା କଲେଜ ସାଙ୍ଗ ମାନଙ୍କ ସହିତ ହିଁ ବୁଲିବାକୁ ଯାଏ ତ ହଁ।
ତ ଆପଣ ଆଜି ପୁରା ଘରେ ବସି ବୋର୍ ହେବେ ଖାଲି ରିଲସ ସ୍କ୍ରୋଲ କରିବେ ଯାହା,
ନାଇ ବୋର ତ ଆଜି ହବାର ନାଇଁ କାରଣ ବହୁତ ସାରା ଏଇ ଏଇଠୁ ହିଁ କାମ ସାରିବାର ଅଛି କାରଣ ଟାଇମ୍ ହେଇପାରୁନି। ପୁଣି ଦିଟା ନମ୍ବର ରେ ଖୋଲି ଦେଇଛି ଯେହେତୁ ମତେ ଦିଟା ରେ ସାରିଆର ଅଛି।
ହଁ ଆପଣ ସାରିପାରିବେ ଆଜି ମୁଁ ମୁଁ ବି ହଁ ଫ୍ରି ରହିବି ଯେହେତୁ ମୋର ବି ଆଜି କଲେଜ ଛୁଟି ଅଛି। ଆପଣ ଚାହିଁଲେ କଥା ହେଇପାରିବେ, ଆପଣ ହଁ ଆଉ ଆଉ ହଁ ଆଉ କିଛି କହୁଛନ୍ତି ଆପଣ ଆ ଆପଣ ମାନେ ଦିନ ବିଷୟରେ ଆଉ କିଛି କରିବେ ଆପଣ, ପ୍ରଡକ୍ଟିଭ କିଛି କରିବାର ଅଛି ନା
ପ୍ରଡକ୍ଟିଭ ତ ପ୍ରଡକ୍ଟିଭ ତ କିଛି ନାହିଁ ସକାଳୁ ଉଠ ଟିକେ ମୁଁ ଏଇ କାମରେ ହିଁ ଲାଗିଛି ମୋତେ ଏଇଟା ହିଁ ଆକ୍ଚୁଆଲି ଜଲଦି ସାରିବାର ଅଛି କାରଣ ମୁଁ ପୁରା ଧରିକି ବସି ଦିଟା ଯେହେତୁ ହେଇଯାଉଛି ଟିକେ ଅଧିକ ଲୋଡ ହେଇଯାଉଛି ତ। ଜଲ୍ଦି ଜଲ୍ଦି ସାରିବାର ଅଛି କାରଣ କଲେଜ ଟାଇମ ରେ କଣ ଏବେ ଦିନ ବେଳା ଟିକେ କେ ଲୋକ ଫ୍ରି ଥାଆନ୍ତି ବହୁତ ଆମ ଭଳିଆ କେତେଟା ପିଲା ହିଁ ମାନେ ରାତିରେ ଥାନ୍ତି ନହେଲେ ସମସ୍ତେ ଦିନରେ ଥାନ୍ତି ତ ଦିନରେ ମୁଁ କଲେଜ ପଳଏ ତ ଏବେ ହିଁ ସାରିବି ଆଉ।
ହଁ ଆପଣ ସମୟ ସମାପ୍ତ ହେଇଯାଇଛି ହଁ ଆପଣ ଦିନ ଶୁଭମୟ ହଉ।
ହଉ ହଉ ହଉ ଧନ୍ୟବାଦ।